ହ୍ୟାଲୋ।
ନମସ୍କାର।
ନମସ୍କାର, ସୁପ୍ରଭାତ। ଆଜ୍ଞା। ଆଉ କଣ କରୁଥିଲେ?
କଣ କରବା ସକାଳେ ଖାଇ ପିଇି ବସିକି ପଢୁଥିଲି ଆଉ। ଆଗକୁ ପରୀକ୍ଷା ଅଛି ତ।
ଆଜ୍ଞା କୋଉ ପରୀକ୍ଷା ପାଇଁ?
ଏଇ ଆମର ଯୋଉ ଗନ ଗେଷ୍ଟ ଫାକଲଟୀ ମାନଙ୍କ ପାଇଁ।
ଆଛା ଆପଣ ମାନେ ବିଏଡ଼୍ ନା ପି ଜି।
ଆଜ୍ଞା
ବିଏଡ଼ ନା ପି ଜି କୋଉଟା କରୁଛନ୍ତି? ପିଜି। ଆଚ୍ଛା।
ପି ଜି ପାଇଁ।
ଆଚ୍ଛା ବଢ଼ିଆ ଆଉ।
ଆପଣଙ୍କର ପଢାପଢି କେମତି? ଏସ୍ ଏସ୍ ସି ପାଇଁ ଏବେ ତ
ହଁ ସେ ତ ବାହାର କରୁନି ହଁ ସେ କେସ୍ ଚାଲିଛି ସେ ତ ସେର ସମାଧାନ ହେଇପାରୁନି।
ତାର ସମାଧାନ କାଲି ତ ଥିଲା ହିଅରିଙ୍ଗ ଦେ କିନ୍ତୁ ହେଲା ନାହିଁ। ପିଲାମାନାନଙ୍କର ସମସ୍ୟା ତ ଏଇଟା କାହିଁକି ଦୀର୍ଘ ଦିନରୁ ଚାଲିଛି ଆପଣଙ୍କର ପଢ଼ାପଢ଼ି
ହଁ ମୋର ବି ସେଇ ସମାନ ଆପଣଙ୍କ ଭଳି ଆଉ।
ବିଷୟ
ଆଜ୍ଞା
କୋଉ ବିଷୟରେ ପଢା ପଢି ଚାଲିଛି?
ହଁ ମୋର ହାଇ ସ୍କୁଲ ଶିକ୍ଷୟିତ୍ରୀ ପାଇଁ।
ଆଜ୍ଞା ଆଜ୍ଞା
ଆଜ୍ଞା
ଆମର ତ ଜିଓଗ୍ରାଫି ବିଷୟରେ ଟିକେ ସ୍ୱଳ୍ପ ଜ୍ଞାନ ଆମେ ଓଡ଼ିଆ ହେଇଯାଉଛୁ ତ ସମ୍ପୂର୍ଣ୍ଣ।
ଆଜ୍ଞା ଆଜ୍ଞା କିଛି କଥା ନାଇଁ ଆମେ ଓଡିଶାର ଓଡିଶା ବିସ ରେ କରିବା କିଛି କଥା ନାହିଁ।
ଆଜ୍ଞା
ଆଜ୍ଞା ଯେତିକି ଜାଣିଥିବେ ମୁଁ କହିବି କିଛି ଅସୁବିଧା ନାହିଁ।
ଆଜ୍ଞା ଟିକେ ମତେ ଟିକେ କୁହନ୍ତୁ ଜିଓୋଗ୍ରାଫି ବିଷୟରେ। ଏ ଓଡ଼ିଶାର ଭୌଗୋଳିକ ସ୍ଥିତି।
ହଁ ଆଜ୍ଞା। ଆମର ତ ଲାଟି ଚୁଡ଼ ଯୋଉ ଲଙ୍ଗି ଚୁଡ଼ ଯୋଉ ଅକ୍ଷିାଂଶ ଦ୍ରାଗିମା ଜାଣିଥିବେ?
ଆଜ୍ଞା
ଆଚ୍ଛା ଲାଟି ଚୁଡ଼ ଟା କେତେ ଜାଣିଛନ୍ତି ଓଡିଶାର?
ନାଇଁ ସେ ସମ୍ପର୍କରେ ଯେହେତୁ। ଅ ଅନ୍ୟ ଇତିହାସ ବିଷୟରେ ଯଦିଓ ମୋର ଟିକେ। ଛା ଅଛି ଜାଣିବା ପାଇଁ ତଥାପି ମୁଁ ସେ ସବୁ ବିଷୟରେ ଟିକେ ଯେହେତୁ ମାନେ ଜ୍ଞାନ କମ ମୋର ସମ୍ପୂର୍ଣ୍ଣ ଓଡିଆ ପରା କହିଲି
ଓ ହୋ ହୋ ହୋ ଓଡିଆରେ କରୁଛନ୍ତି ମୋର ଇତିହାସ ମୁଁ ବି କରିଛି।
ଦୀର୍ଘ ଦଶ ଦଶ ବର୍ଷ ହେଇଗଲା କେବଳ ଓଡିଆ ପାଠ ତ ଆଉ ତ ଏଇସବୁ ବିଷୟରେ ଅବଶ୍ୟ ବିଇଡି କରିଛି ଅନ୍ୟ ଜିନିଷ ଗୁଡାକ ବି ହେଇଛି। ସେ ହେଲେ ସେଇଗୁଡା ଆଉ କେବଳ
ମୋର ଟିକେ ହଁ। ମୋର ଅଧିକା ରୁଚି ଟିକେ ଇତିହାସରେ ମୁଁ ବି କରିଛି ପିଜି ଇତିହାସରେ। ସେଇଟା ବି ହଁ ଠିକ ଅଛି।
ହଁ ଜାଣି ନାଇଁ ସେ ହ ଆଜ୍ଞା ବିଷୟରେ ପଢିଛି ତ ଦଶମ ଶ୍ରେଣୀରେ ପଢିଛି କିନ୍ତୁ ତା ସବୁ ବିଷୟରେ ଆଉ ଏତେ ହେତୁ ନାହିଁ ଆଜ୍ଞା। ଆପଣ ଟିକେ ଜଣେଇଲେ ଭଲ ହବ ଆଉ।
ଆଜ୍ଞା ତାଲେ ଆମ ଓଡିଶାର ଲାଟିଚୁଟା ସେଭେଣ୍ଟିନ୍ ପଏଣ୍ଟ ଫର୍ଟି ଡିଗ୍ରୀ ନର୍ଥରୁ ଟ୍ୱଣ୍ଟି ଟୁ ପଏଣ୍ଟ ଥାର୍ଟି ନାଇନ୍ ଡିଗ୍ରୀ ନର୍ଥ ଯାକେ ଅଛି।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
ତାର ଯୋଉ ଲଙ୍ଗି ଚୁଟା ଉଁ ସେଇଟା ହଉଛି ଆମର ଏଇଟ ୱନ୍ ଡିଗ୍ରୀ ଟ୍ୱେଣ୍ଟି ସେଭେନ୍ ମିନିଟ୍ ଏଇଷ୍ଟ ରୁ ଏଇଟି ସେଭେନ୍ ମିନିଟ୍ ଯୋଉ ଏଇ ସେଣ୍ଟ ଟଣ୍ଟି ନାଇନ ଡିଗ୍ରୀ ଇଷ୍ଟକୁ। ଠିକ ଅଛି। ଆଚ୍ଛା ଆପଣ ତ ଜାଣିଥିବେ ଆମର ତଟବର୍ତ୍ତୀ ଅଞ୍ଚଳ କେତୋଟି ଜିଲ୍ଲାରେ ଯାଉଛି?
ହଁ ତଟବର୍ତ୍ତୀ ଅଧର ଯେପରି ଆମର ପୁରୀ ବାଲେଶ୍ୱର, ଗଞ୍ଜାମ ସେ ବ୍ରହ୍ମପୁର ଏଇ ସବୁ ଅଞ୍ଚଳ ମୁ ଆଉ ବିିଶେଷ
କେନ୍ଦ୍ରାପଡ଼ା, ଭଦ୍ରକ, ଜଗତସିଂପୁର ଟୋଟଲ ସାତେଟା।
ଆଜ୍ଞା।
ଆଜ୍ଞା ଆଚ୍ଛା ଆମର ଆୟତନ ଦୃଷ୍ଟିରୁ ଦେଖିଲେ ସବୁଠୁ ବଡ ଜିଲ୍ଲା ଟା କୋଉଟା? ଆଉ ଜାଣିଛନ୍ତି ଆଉ
ସେଇଆ ଯେହେତୁ ସେଇ ଅଞ୍ଚଳ ସେ ଯେହେତୁ ସେଇ ଅଞ୍ଚଳରୁ ଆସୁଛି ନା ସେଥିପାଇଁ ଜାଣୁଛି।
ଆଚ୍ଛା ସେଇ ଅଞ୍ଚଳରୁ ଜାଣିଦେଲେ ଆଚ୍ଛା ସେଇ ସେଇଟା ଛୋଟ କଉଟା ହବ ସାନ ଯେଉଟା ଆୟତନ ଦୃଷ୍ଟିରୁ।
ମୟୂରଭଞ୍ଜ ଲୋକ ସଂଖ୍ୟା ଦୃଷ୍ଟିରୁ ଗଞ୍ଜାମ ଯେହେତୁ ଗଞ୍ଜାମ ଅଞ୍ଚଳରେ ବହୁ ବର୍ଷ ଧରି ରହିଗଲି। ଆଉ ଯେହେତୁ ଜନ୍ମ ଜନ୍ମ ଅଞ୍ଚଳରୁ ଆସୁଛି ତ ସେଥିପାଇଁ ଏଇ ଦୁଇଟି ଜିନିଷ ଟିକେ ଟିକେ ଅଛି।
ଆ ଠିକ ଅଛି ଠିକ ଅଛି ଏ ଏଇଟା ଏଇ ଯୋଉଟା ଆମର ଆୟତନ ଦୃଷ୍ଟିରୁ ଛୋଟ ଜିଲ୍ଲା ଟା। ହଁ ସେଇଟା ହଉଛି ଆମର ଜଗତସିଂହପୁର।
ଆଜ୍ଞା।
ଆଉ ଯୋଉଟା ଆମର ଲୋକ ସଂଖ୍ୟା ରହିଲେ ସେଇଟା ହଉଛି। ସେଇଟା ହଉଛି ଦେଓଗଡ ଆଉ ଯୋଉଟା ଆମର
ଯାମ୍ ବୋଲି ମୁଁ ଜାଣିଥିଲି।
ହଁ ଗଞ୍ଜାମ ଟା ହଉଛି ଇଏ କଣ କହିଲେ ମାନେ ଅଧିକା।
ଆଜ୍ଞା। ଦେଓଗଡ ଦେଓଗଡ କୋଉ ଅଞ୍ଚଳରେ ଯାଉଛି ମେ କୋଉ ଜିଲ୍ଲାରେ?
ଦେଓଗଡ଼ ଗୋଟେ ଜିଲ୍ଲା।
ଦେଓ ମୁଁ ବି ଟିକେ ମାନେ ଇଏ ଅଛି କଣ କହିଲେ ମୁଁ ବି ପଢି ଥିଲି ଏବେବି ମୁ ସେ ଯୋଉ ପରୀକ୍ଷା ଏବେ ତ ନାହିଁ ଆ ପଢାପଢି ହେଇଥିଲା ଆର ବର୍ଷ ଯାଇକି। ଆମର ବି ସେଇ ସେମ ଚାଲିନି କି ସମାନ ଆପଣଙ୍କର ଯାହା ଚାଲିଛି କେସ୍ ସେଇ ତ ଚାଲିଛି ସମାଧାନ ହେଇ ପାରୁନି। ଏବେ ପୁଣି ବାହାରିବ ତ କହୁଛନ୍ତି ପୁଣି ପଢାପଢି ଆରମ୍ଭ ହ
ଏ ବ୍ୟବସ ତା ଶୈକ୍ଷିକ ବାତାବରଣ ସମ୍ପୂର୍ଣ୍ଣ ବିଗିଡିବାରେ ଲାଗିଛି କଣ କରିବା। ଛାତ୍ର ସଂଖ୍ୟା ଯେଭଳି ବଢି ବଢି ଯାଉଛନ୍ତି।
ହଁ ତ ଦିନକୁ ଦିନ ତ ସେ ଇଏ ଟା ବଢି ମାନେ
ବେକାରୀ ସମସ୍ୟା ବୃଦ୍ଧି ହଉଛି। ଆଉ କିଛି ନୁହଁ ହେଲେ କଣ କରିବା ଆମେ ଆମ କର୍ମ ତ ଛାଡି ପାରିବାନି ନା?
ଆଜ୍ଞା।
ଆଉ ଯେହେତୁ ଶି ଛାତ୍ର ଛାତ୍ରୀ ଅବସ୍ଥାରେ ବ ବର୍ତ୍ତମାନ ଆମେ ଅଛୁ ସେଇଟା ହେଉଛି ଆମର ମୂଳ କର୍ମ ଯେ ଆମେ ପୁ ଜ୍ଞାନ ଅର୍ଜନ କରିବା। ସବୁ କ୍ଷେତ୍ରରୁ। ନିଜର ବିଷୟ ଯାହା ଅଛି ସେ ବିଷୟ କୁ ବେଶୀ ଗୁରୁତ୍ବ ଦବା ଆଉ ଅ ଅନାନ୍ୟା ଅ ସମଧର୍ମୀ ବିଷୟ ଗୁଡିକୁ ମଧ୍ୟ ଜାଣିବା ଆମ ମାନଙ୍କର ର କର୍ତ୍ତବ୍ୟ।
ଆଚ୍ଛ ହଁ।
ଆଚ୍ଛା।
ଆଉ ଆମର ଯୋଉ ରହିଲେ କଣ କହିଲେ? ଏ ଯୋଉ ଅ ଲିଟ୍ରାସି ତା ଓଡିଆ ଟା କଣ କହିଲେ?
ଆ ସଇ ଜୁସ୍ ଶୈ ଶୈଖିକ ଶୈଖକ ଆଜ୍ଞା।
ହଁ ସେ ସେଇଟାରୁ କୋଉଟା କହିଲେ ହଁ ଶିକ୍ଷା ହାର ଅଧିକ ଟା କୋଉ ଜିଲ୍ଲାରେ
ଶିକ୍ଷା ହାର ବିଶେଷ କରି କେନ୍ଦ୍ରାପଡା ବୋଧେ? କେନ୍ଦ୍ରାପଡ଼ା ଶିକ୍ଷା ହାର ଆଉ ମୁ ଜାଣେନା।
ଆ ସେଇଟା ହଉଛି ଆମର ଖୋର୍ଦ୍ଧା। ହୁଁ।
ନାଇଁ ମୋର ଯେହେତୁ ଏ ଯେତେ ହେତୁ ହେଉଛି। ଯେ ମୁଁ ଜାଣି କେନ୍ଦ୍ରାପଡ଼ାରେ ଶୈ ଶିକ୍ଷାହାରା ଆଉ ଯାଜ ପୁରେ ଶିକ୍ଷାହାର ପ୍ରାୟତଃ ସମାନ। ଆଉ ଖୋର୍ଦ୍ଧା ଯେହେତୁ ଗୋଟେ ଆ ଉଁ ବିକଶିତ ଅଞ୍ଚଳ ହେଇଯାଉଛି ଆଉ ସ ସେ ଅନୁସାରେ ଉଁ ଦେ
ସେଇଟା ଆମର ଯୋଉ ଓ ଉଁ ପପୁଲେସନ୍ ଡେନ୍ସିଟି ସେଇଟାରେ ବି ସେଇଟା ହଉଛି ଆମର ହ ମାନେ ହାଇଷ୍ଟ ଅଛି ଅଧିକା
ଖୋର୍ଦ୍ଧା ଜିଲ୍ଲା।
ହଁ ଭୁବନେଶ୍ୱରଟା ରହୁଛିଆଉ- ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ୱର ସହରଟା ଆଉ
ହୁଁ, ରାଜଧାନୀ ହେଇଯାଉଛି ଓଡିଶାର ତ
ହଁ ଆଉ ଶିକ୍ଷା ହାରରେ ସବୁଠ ଖୁବ୍ କମ୍ ହେଇଯାଉଛି କେଉଁଟା କହିଲେ। ଆମର ନବରଙ୍ଗପୁର ଜିଲ୍ଲାଟା।
ଆଜ୍ଞା। କାହିଁକି କମ ହଉଛି ଶିକ୍ଷା ହାରରେ କାହିଁକିନା ବର୍ତ୍ତମାନ ତ ଓଡିଶାର ଶ୍ଷ ଶିକ୍ଷା ବ୍ୟବସ୍ତା ସେତେ ବି ଦୁର୍ବଳ ନୁହେଁ ଯେହେ ଥି ପାଇଁ କି ନବରଙ୍ଗପୁର ଜିଲ୍ଲା ଭଳିଆ ଗୋଟେ ଜିଲ୍ଲା କମ୍ ହେଇଯିବ ସହିକି ଗାଁର ମାନେ ଅଧିକ ଲୋକ ପଢୁନାହାନ୍ତି ପାଠ ନା କଣ ନା ଅଧିକ ଲୋକ ପାଠ ପଢିଲେ ମଧ୍ୟ କୌଣସି ପ୍ରକାର ଚାକିରି ପାଉନାହାନ୍ତି।
କଣ ସମସ୍ୟା ରହୁଛି ସେଇଟାରେ ମୁଁ ବେଶୀ ତ ହବ
ମୂଳ ଗଛ ମେନ୍ ଜିନିଷ ଆମର ଯେହେତୁ ଭୌଳିକ ସ୍ଥିତି ଉପରେ ଆମେ ଦେଖିବା ନ ନବରଙ୍ଗପୁର
ହଁ ମେ ବି ପ୍ ମାନେ ଶିକ୍ଷା କ୍ଷେତ୍ରରେ ହଁ ପଛେଇ ଯାଉଛି ସେମିତି ଯୋଉ ପ୍ରକାର ସୁବିଧା ସୁଯୋଗ ଆମ ଏପଟ ଅଞ୍ଚଳରେ ଆମେ ମାନେ ପାଉଛେ ତାଙ୍କ ପାଖରେ ପହଞ୍ଚି ପାରୁନି କଣ ସେଇଟା ତ
ଆ କଳାହାଣ୍ଡି, ମାଲକାନଗିରି ଆ କନ୍ଧମାଳ ଭଳି ଯୋଉ ଅଞ୍ଚଳ ଗୁଡିକ ରହୁଛି ଆ ପାହାଡ଼ ପର୍ବତରେ ସେମାନଙ୍କରେ ଆ ସେଗୁଡିକର ଅ ମାନେ ତାର ଯୋଉ ସହ ସରକାରୀ ବ୍ୟବସ୍ଥା ସେଗୁଡିକ ପ୍ରତି ବହୁତ ରହୁଛି। କିନ୍ତୁ ତାର ଯୋଉ ଆଧୁନିକ ସ୍ଥିତି ଏତେ ପର୍ଯ୍ୟନ୍ତ ମାନେ ଦୃଢ ହେଇ ଦୃଢ ହେଇ। କିନ୍ତୁ ନବରଙ୍ଗପୁର ଭଳି ଗୋଟେ ଅଞ୍ଚଳ ଯେ ସେଠି ଶୈକ୍ଷିକ ହାର ବର୍ତ୍ତମାନ ସ୍ଥିତିରେ ଦୁର୍ବଳ ବୋଲି ଆମେ କହିବା ସେଇଟା କେତେ ଦୂର ଠିକ୍ ଯଦି ଆପଣ ଜାଣିଥିବେ ମତେ କହିଲେ ଭଲ ଆଉ
ଆ ନାଇଁ ଦୁ ଦୁର୍ବଳ ନାହିଁଏ ମାନେ ମାନେ ଠିକ ସୁବିଧା ସୁଯୋଗ ଟା ସେତିକି ମାତ୍ରାରେ ସେଇ ଜାଗାରେ ପହଞ୍ଚି ପାରୁନି। ସେତିକି ଆମେ ଏପଟେ ପାଇପାରୁଛେ ମାନେ ମୁଁ ସତ କହୁଛି।
ମୟୂରଭଞ୍ଜ ଦେଖନ୍ତୁ ମୟୂରଭଞ୍ଜ ଗୋଟେ ବହୁତ ଆ ଆପଣ ଯେମିତି କହିଲେ ଯେ ଦୀର୍ଘ ମାନେ ଗୋଟେ ଆୟତନ ଦୃଷ୍ଟି ୃ ବହୁତ ଦୀର୍ଘ ସତ ଆୟତନ ଦୃଷ୍ଟିରୁ ଦୀର୍ଘ ହେଲେ ମଧ୍ୟ ମୟୂରଭଞ୍ଜରେ ଆପଣ ଏପଟୁ ଯାଆନ୍ତୁ ବହୁତ ଗୁଡିକ ମାନେ ଆପଣ ପଶ୍ଚିମବଙ୍ଗ ସାଇଡ ରୁ ଦେଖନ୍ତୁ ଆପଣ ବାଲେଶ୍ଵର ପଟରୁ ଦେଖନ୍ତୁ। ଏଇ ଅଞ୍ଚଳ ଗୁଡିକ ପୁରା ଲାଗିକି ଯୋଉଗୁଡାକ ଅଛି ସେଗୁଡାକୁୁଏତ ବେଶୀ ହ ଶିକ୍ଷା କ୍ଷେତ୍ରରେ ଉନ୍ନତି କରିଛି କିନ୍ତୁ ଆପଣ ଯଦି ଟିକେ ଯିବେ ଝାଡଖଣ୍ଡ ସେପଟ ଅଞ୍ଚଳ ଯୋଉଟା ଲାଗିଛି ମୟୂରଭଞ୍ଜ କୁ ସେପଟେ ଆ ଆଦିବାସୀ ମାନଙ୍କର ସଂଖ୍ୟା ବହୁ ଅଧିକା। ଏବେ ଉ ଶିକ୍ଷାର ମାନ ସେଠି ଏତେ ଉନ୍ନତ ନୁହେଁ। ଅବଶ୍ୟ ଶିକ୍ଷା ପ୍ରତି ସମସ୍ତ ବ୍ୟବସ୍ଥା ହଉଛି କିନ୍ତୁ ସେତେ ଉନ୍ନତ ନୁହେଁ। ଉ ତା ବୋଲି ଆମେ କଣ କହିବା କି?
ମାନେ ମାନେ କଣ କହିଲେ? ଅ ସେ ସେତିକି ସଚେତନତା ତାଙ୍କ ପାଖରେ ପହଞ୍ଚିପାରିନି। ମାନେ ଲୋକ ସେତିକି ଅବ ଅବଗତ ନାହାନ୍ତି। ଶିକ୍ଷା ବର୍ତ୍ତମାନ ବର୍ତ୍ତମାନର ଯୋଉ ସମୟ ହେଲାଣି। ସିଏ ବର୍ତ୍ତମାନ ଯୁଗରେ ଏ ଏଇ ଯୋଉ ଆମର ଶିକ୍ଷାହାରାରଟା କମିବା
ଆ
ଆଉ ଆଉ ସେଇ ଳେ ବି ସେ ଅଞ୍ଚୁଳ ଲୋକମାନାନଙ୍କୁ ସେତିକି ଏ ସେତିକି ମାନେ କଣ? ସୁବିଧା ପହଞ୍ଚି ପାରିନି ସେମତି।
ଆଜ୍ଞା। ଆ ସୁବିଧା ପହଞ୍ଚୁଚି ସୁବିଧା ଏଇଅନ।
ମାନେ ସେମାନେ ସେତିକି ସଚେତନତା ହେଇପାରିନାହାଁନ୍ତି।
ଆଜ୍ଞା। ଆ ସଚେତନ ସେମାନେ ହୋଉନାହାନ୍ତି ସରକାରଙ୍କ ତରଫରୁ ବ୍ୟବସ୍ ସ୍ଥା ସମ୍ପୂର୍ଣ ହୋଉଚି। କାରଣ ଆମର ରାଜ୍ୟ ତୁଳନାରେ ଅନ୍ୟ ରାଜ୍ୟଗୁଡିକର ଯୋଉ ଶିକ କ୍ଷା ବ୍ୟବସ୍ଥାକୁ ଆମେ ଯଦି ଦେଖିବା ଅନ୍ୟ ରାଜ୍ୟର ଶି ସରି ଶିକ୍ଷା ଆ ଶଇ ଯୋଉ ଆମର ଶିକ୍ଷକ ମାନେ ରହିଲେ। ସେମାନେ ଓଡିଶାର ଶିକ୍ଷା ବ୍ୟବ ବ୍ୟବସ୍ଥାକୁ ଅଁ ବହୁତ ଭାବରେ ମାନେ ପ୍ରଶ୍ରୟ ଦୋଉଚନ୍ତି ଆଉ। ଅ ପ୍ରଶଂସା ମଧ୍ୟ କରୁଛନ୍ତି। ତ ଯଦି ଓଡିଶାର ଶିକ୍ଷା ବ୍ୟବସ୍ ସ୍ଥା ଏତେ ପ୍ରଶଂସନୀୟ। ତାହେଲେ ଆମର ଲୋକମାନେ କାହିଁକି ସଚେତନ ହୋଉନାହାନ୍ତି। ସଚେତନ ନ ହବାର କାରଣ ମଧ୍ୟ ଅଛି। କେବଳ ଶିକ୍ଷା ଗ୍ରହଣ କଲେ ଯେ ଆ ସମସ୍ତ ବ୍ୟବସ୍ଥା ସୁଧରିଯିବ ତା ନୁହେଁ। ଶିକ୍ଷା ବ୍ୟବସ୍ଥା ଗ୍ରହଣ କଲା ପରେ ମଧ୍ୟ ଆର୍ଥିକ ସ୍ଥିତି ସୁଧୁରିବା ଦରକାର।
ହଁ ହଁ ହଁ ସେଇଟା ବି ସେଇଟା ବି ମୁଖ୍ୟ କାରଣ।
ହଁ ଆର୍ଥିକ ସ୍ଥିତି ଯଦି ଜଣଙ୍କର ସୁଧୁରୁ ନାହିଁ ସେ ଶିକ୍ଷା ପ୍ରତ ତି ଏତେ ଗୁରୁତ୍ବ କାଇଁ ଦବ। ଆଦିବାସୀ ଅଞ୍ଚଳରେ ଆଦ ଆଜ୍ଞା।
ଆଜ୍ଞା ଆମେ ଏ ଏ ଆଜ୍ଞା ଏ ବିଷୟରେ ଆମେ ଆଉ ଆଉ ଗୋଟେ କଲ ରେ ଆଲୋଚନା କରିବା।
ତ ନିଶିତ ଆମେ କେତୋବେଳେ ଅନ୍ୟର ବିଷୟ ଉପରେ, ଶିକ୍ଷା ବ୍ୟବସ୍ଥା ଉପରେ ଆଉ କଥା ହେବା ଭଲ ଲାଗିବ। ଆଜ୍ଞା।
ଆଜ୍ଞା।
ନମସ୍କାର ଭାଇ।
ନମସ୍କାର ଆଜ୍ଞା ଧନ୍ୟବାଦ।
ଆଜ୍ଞା।